ହ୍ୟାଲୋ ହଁ ସଙ୍ଗ କଣ କରଛ।
ନା ବୁଲଚି ଆଉ
ଏମିତି ଚିଲିକଙ୍କ କଥା କହୁଛ ଏମିତି ବାଘ ଭଳିଆ
ନାଡ ମୁଡ ଓଫ ହେଇଛି ତ
ଓ କହ ଭାଇ
ମନ ଭଲ ହି
ପନର କଣ ହେଇଯାଇଛି।
ମନକୁ ଜର ହେଇଛି।
ସତ୍ତରେ
ହଁ।
ଓହୋ ମତେ ତ ଆଉ ମତେ ତ ଜର ହେଇଛି ମୁଁ କିଛି ଭଇନି ପୁରା ନର୍ମଲ ବସିଛି ମତେ ଥଣ୍ଡା ଜର ଟିକେ ପାଇଁ ଫଡା ଫଡ଼ା ନେଇକି ଆସୁନା ଦେଖେ ଦେଖା କର। ଓହୋ ସେକି କଥା ଆଉ ସାଙ୍ଗରେ ଟିକେ ଦେହ ଭଲ ନାହିଁ ଟିକେ ଆସିବ ଟିକେ ଦେଖା ଦେଖା କରିବ।
ହଉ ତମ ଘର ଆଡ୍ରେସ ଦିଅ ଆଉ ତମକୁ କୋଉ କୋଉ ଫ
ନା ନା। ଏତେ କାଇଁ କଷ୍ଟ କରିବ ତମେ ପଇସା ପ ଇ ଦିଅ। ହାଲୋ।
ହଁ କୁହ।
ଏତେ କାଇଁ କଷ୍ଟ କରିବ ଏଇ ଖ ମାନେ ଇଏ ପା ଭ ପାଗ ଭଲ ନାଇଁ ତିନ୍ତି ଯିବ କରିବ ତମେ ପଇସା ପଠେଇଦିଅ ଖାଇ।
ଓହୋ ନା ସତରେ କହୁଚ ନା। ମିଛ ରେ କହୁଛ ନା ଦେହ ଭଲ ନା ଖରାପେ।
ନା ଲୋ ସତରେ ଦେହ ଖରାପେ।
ଓ ସେଇଥିପାଇଁ ଆସିନଥିଲେ କି ଆଜି।
ହଁ ଥଣ୍ଡା ଜର।
ହୁଁ।
ଆଉ ତମ ଦେହ ଭଲ ଅଛି।
କି ତମ ଆଠଟା।
ହେଁ। କଣ କହିଲ।
ମାନେ। ସମସ୍ତେ ମିଶିକି ତମେ ଆକ୍ରମଣ କରୁଛନ୍ତି।
ହଁ ପା ଗୋଟେ ମୋରା ସ ଛୋଟ ଛୁଆ ଟାକୁ ସମସ୍ତେ ଆକ୍ରମଣ କରିଦେଲେ ଆଉ।
ଓ ହୋ।
ଆଉ ତମ ଦେହ ଭଲ ନା।
ହଁ ଦେହ ଭଲ। ହଁ।
ଘରେ ସବୁ କଣ କରୁଚନ୍ତି?
ଘରେ ସମସ୍ତେ କିଏ ରୋଷେଇ କର, ମାମା ରୋଷେଇ କରୁଚନ୍ତି, ଛୁଆ ଗୁଡ଼ା ବସି ପାଠ ପଢୁଚନ୍ତି ଆଉ ମୁଁ ପଳେଇ ଆସଚି ଇଆଡେ ନିଆର ମୁଁ ଆସିଥିଲି ବୁଲିବା ପାଇଁ ଏ ଭାଇ
ଓହୋ ବୁଝି ପାରୁନା ତମେ?
ନା ରେ ସତରେ ଆଡେ ବୁଲିବା ପାଇଁ ଆସିଥିଲା।
ହଉ ସେଇ ବୁଲ ବୁଲ ଏ ପାଗ ଏ ବସିଥିଲି ଆଉ ଶୋଇ ମାନେ ଏମିତି ଶୋଇଚି।
ଆ ଟିଉସନ କରିବାକୁ ଯାଇନ କି?
ଟିଉସନ କରିକି ପଳେଇ ଆସିଲିଣି।
ଓହୋ।
ହ।
ଆଉ ଆଉ କଣ ଖବର ସବୁ ଭଲ ତ?
ସବୁ ଭଲ ସବୁ ବଢିଆ।
ହୁଁ।
ତମର କୁହ ସବୁ ଖବର କଣ?
ଜ।
ଆଜି ଯାଇଥିଲ କ୍ଲାସ ଯାଇଥିଲ?
ହୁଁ।
ସାର୍ କଣ କହୁଥିଲେ?
କଣ କର ସାରଙ୍କ କ୍ଲାସ ମୁଁ ଜାଇନ୍ ଜାଣନି।
ଓ ହୋ ହୋ। ଆଉ କୋଉଠି ବୁଲ ବୁଲକି କୋଉଠି ଯାଇଚ?
ନା ଆମ ବୁଲାବୁଲି କୁଆଡେ ହେ ବୁଲୁଚୁ ରା
ହଁ ଏଇଭଳିଆ କାରେ ବୁଲାବୁଲି କୁଆଡେ କଉ ମାନେ କୋଉ ଦେଶ
ଆାଇଚ ଦେଶ ବିଦେଶ କୁଆଡେ ଯିବୁ ଦେଶ ବିଦେଶ ସ ବିଦେଶ
କ ବିଦେଶକୁ ଗଲେ ତ ଭଲ। ମୁଁ ବା ଶୁଣା ପାଇଥିଲି ତମ ସାଙ୍ଗ ତମ ସାଙ୍ଗ ତମ ସାଙ୍ଗ କହୁଥିଲା ବା ତମେ କୁଆଡେ ଯିବ ୟେ ଇଏ ଦୁବଇ ଯିବ।
ଦୁବାଇ? ଦୁବାଇ ଯାଇ କଣ କରିବି?
କଣ ଗୋଟେ କରିବ ଆଉ କଣ କରବ ମୁଁ କଣ ଜାଣିଲି ତମ ସାଙ୍ଗ କହୁଥିଲା ସବୁ ସାଙ୍ଗ କହୁଥିଲେ ବା। ତମ ସାଙ୍ଗକୁ ପଚାର ସେ ମତେ କହିଥିଲା।
ତମକୁ କହୁଥିଲେ ବସ ସେଇ
ଆଉ କହିଥିଲା, ପୁରା ଭଲ କିନା ମୋତେ କହିଥିଲା।ସେଇଥି ମୁଁ ତୋମକୁ ପଚାରୁଚି।
ଓ, ହଁ। ଆଉ କଣ ଖବର କୁହ?
ସବୁ ଓଡ଼ିଆ।
ହେଲା ଘରେ ସମସ୍ତେ
ସବୁ ଭଲ।
ଯା ହଉ।
ଆଉ ତୋମେ କୁହ କିଛି। ସେଇ ରାସ୍ତାରେ ଯାଉଚ ଥ-ରାସ୍ତାରେ ସାପ ଫାପ ଥିବେ କାମୁଡି ଦେବେ ଦେଖିକି। ହଁ, ନା ମୋ। ମୁଁ କାଇଁ ମୁଁ ତୋମକୁ ସତର୍କ କରିଦଉଚି ବା। ଏବେ ପାଗ ଭଲ ନାହିଁ। ସାପ ଫାପ ଭ ତାଙ୍କ ଇଏ ଅ, ଇଏରୁୁ ବାହାରିବେ ତାଙ୍କ ଘରୁ ବାହାରିବେ।
ଓହୋ! ତୋମେ ବୋଧେ ବାହାର କରିବ ନା ସା
ନା ନା ମୁଁ କଣ ତା ମନ୍ତ୍ର ଫନ୍ତ୍ର ମୁଁ ମନ୍ତ୍ର ମୁଁ ମନ୍ତ୍ର ଫନ୍ତ୍ର ଜାଣିନି ପାନ ଜାଣିଥିଲେ ଭାର କରିଦେଇଥାନ୍ତି।
ହଁ।
ହଁ ପା। ତୋମେ ଯ ତମେ ନା।
କଣ ହେଲା?
ଗୁଣିଆ ଫୁଣିଆ ପୁରା ଜାଣିଚ ଆଉ ବୋଧେ ମୋତେ ନାଗୁଚି ।
ତମୁ କୁଆଡୁ ଦେଖିକି କୁଆଡୁ
ମୋତେ ସବୁ କୁଆଡେ ତ ନାଗୁଚି ତୋମେ ଗୁଣିଆ।
ଇରେ ବାବାରେ ଭାଇ ମୁଁ କିଛି ଶିଖିନି କିଛି ଶିଖିନି।
ଆଉ କହୁଛୁ
ଗୁଣିଆ କଣ ଗୁଣିଆର ମାନେ ଗ ଅକ୍ଷର ମୁଁ ଜାଣିନାଇଁ ତ ମତେ କ ତ ଗୁଣିଆ ହେ ମୋତେ ଆଜି କଣ ତୋମ ଆଗରେ ଖରାପ କରିଦେଲ। ହାଲୋ।
ହଁ କୁହ। ହଁ କୁହ ହଲୋ କାଇଁ ମୁଁ ଯିବି ତୋମେ ହାଲ ହାଲ ହଉଚ ମୁଁ ପା କହୁଚି କୁଅ କୁଅ ବୋଲି। ଜାଣିଛ ନା ମୁଁ ଗୋଟେ ବଢିଆ ମେକପ୍ ନବା ଶିଖି ଯାଇଚି। ମେକପ୍ ଦବା। ତୋମକୁ ଦେଇଦେବି କି? ଆଁ, ହାଁ। ହ୍ୟାଲୋ।
ହାଲୋ।
ହେ ରଅ ହଁ। ହଁ ମୁଁ ମେକପ୍ ଦବା ଶିକିଚି। ତମକୁ ଦେଇଦେବି? ମୁଁ ବା କହୁଚି ତମକୁ ଶୁଭୁନିକି କି ତମେ କାଲ ହେଇଯାଇଚ? କ ଝିଅ ତମ ଝିଅ କରିଦେବି ପୁରାେ ପୁରା ପୁରା ବିଉଟି ପରା କରିଦେବି ସବୁ ପୁଅ ପିଲା ଧଇଁ ହେଇଯିବେ।
ନା ନା ତମେ ମେକଅପ ନିଅ ତମେ କଙ୍ଗା ଭାଇ।
ସନ୍ ଆହା ମୁ ତ ନିଏ। ତମର ତମକୁ ଟିକେ ଦରକାର ଅଚି ନା ସେଇଥିପାଇ ମୁଁ କହିଦଉଚି।
ଓହୋ ମୋ ଉପରେ ମାନେ ତମେ ଇଏ କରୁଚ। କଅଁ କରିବ ତମେ ଜାଣିଥିବ ତମ ଉପରେ ମାନେ ତମ ଉପରେ କର ସେଟା ମୋ ଉପରେ ନୁହେଁ।
କଣ ହେଲା?
ତମ ଉପରେ ଟ୍ରାଏ କର ମୋ ଉପରେ ନୁହେଁ।
ମୁଁ ଟ୍ରାଏ କରିଦେଲି ବଢିଆ ବଢିଆ ବି କଫି ଥିଲେ ଦେଖିନଥିଲେ ପଚାଶ ଟା ଦେଇଥିଲି କେତେ ବଢଆ ଲାଗୁଥିଲା।
ଆଉ ତମେ ତ ପକୋଉଚ ମୁହଁକୁ ନୁ ଚେଇ ଗୋଟେ ହାତ ତାର ମୁହଁକୁ ପଡିଥିବ। ହଁ ସେଦିନ ଗୋଟେ ବସିଥିଲା ନା ଆଉ କୋଉଠି ପକେଇଥିଲ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ସାଙ୍ଗ ହ୍ୟାଲୋ।
ସେ ନେଇଥିଲ କହୁଛ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।